ହ୍ୟାଲୋ।
ହୁଁ କଣ କରୁଚୁ?
ମୁଁ ଏଇନେ ବସିଛି ଛାତ ଉପରେ।
କେଉଁ ଛାତରେ?
ଭାଇ ଛାତ ଉପରେ।
ହୁଁ ଆଉ ଗୋଡୁନ ଆସିଲାନି?
ନାଇଁ।
ଆଉ କଣ ଖାଇଚୁ?
ହଁ କିଛି ଖାଇନି ଯିବି ଏଇନା ହାଟକୁ ଯିବି ଖାଇବି କଣ ଗୋଟେ ଦେଖିକି।
କଣ ଖାଇବୁ?
କଣ ଗୋଟେ ଖାଇବି ଆଉ ମିଠା ଫିଠା ଦେଖିକି ଖାଇବି ଆଉ କଣ ଖାଇବି।
ଉଁ ଆଉ ଗୋଟେ ନା ଆସିଥିଲାାନାଇ
ନାଇଁ ପରା।
ଆଉ ଲକି ଘର ପାଖକୁ ଯାଉନୁ?
ଯାଅ ଜଣ ଇ୍ଛା ହେଲା।
ଆଉ ଚଙ୍ଗୁ ଆସୁନି?
ଚଙ୍ଗୁ ଚଙ୍ଗୁ ଆଶିଥିବ ଯଦି କୁଆଡେ ଯାଇଥିବ।
ହୁଁ ହୁଁ
ଦୁକାନ ଆଜି ଗୁରୁ ବାର କିଆଁ ଦୁକାନ ଖୋଲିବ କି ନାଇଁ ଜାଣିନି।
ତା ସିପୁନ୍ ଭାଇ ଆସିନାହାନ୍ତି?
ନାଇଁ ନାଇଁ।
ହୁଁ ଆଉ କଣ କରୁଚୁ?
ମୁଁ ଏଠେ ବସିଛି। ଦେଖୁଛି ଦୋଳିି କିଏ ଗୋଟେ ଖେଳୁଛି ତ ଏଇଠି ବସିକି ଚ୍ଛାତରେ ଦେଖୁଛି।
ହୁଁ ହୁଁ ଆଉ ୟାରେ କେମିତି ବସା ଉଠେଇଛି ନା? ନା ବସା ପକେଇଲାଣି।
ଆଉ ବର୍ଷା ଉଠେଇଚି ହେଲେ ଉଠେଇକି ଅଳ୍ପ
ଇଆଡ଼େ ତ ବର୍ସା ଉଠେଇଛି କିନ୍ତୁ ପକୋଉନି ଆଉ।
ହୁଁ।
ଓ ହୋ ଆଉ ପଢାପଢି କେତେ ଯାଏଁ?
ଆଁ
ପଢାପଢି କେତେବେଳେ କରିବୁ?
ଏଇନେ ସରିକି ସନ୍ଧ୍ୟାଓଳୁ।
ହୁଁ ଆଉ କଲେଜ ଯାଉଛି ସବୁଦିନ?
କଲେଜ ଚୁଟି ଅଛି। କାଲିଠୁ ଖୋଲିଲାଣୀଜେ ଆଜି ଯାଏ କଲେଜ ଯାଇନୁ। ଯିବି ସୋମବାରେ ଆଡେ ସମସ୍ତେ ଯିବେ। ହଁ ସାତ ହଜାର। ନାଇଁ ଗୁଡୁ ଯାଇନି।
ହୁଁ ଆ ଗୁଡୁ କଣ କୋଚିଂ ହୋ ଯାଉଚି?
ନାଇଁ।
ଆ ତୁ ଆଉ କିଏ କିଏ ଯାଉଛ ଗେଲୁ ଯାଉଚି?
ଗେଲୁ ଆଉ ଗଡୁନି।
ଆଉ ଗେଲୁ କଣ ଏବେ କଣ କରୁଚି?
ବୁଲିଲଛି
ଆଉ ଆମ ଗାଁ ରେ କିଏ କୋଚିଙ୍ଗ ଫୋଚିଂ ହୋଉଚନ୍ତି?
ହ ଯ ମୁଁ ଯାଉଛି
ନାଇଁ ମ ପିଲାମାନେ କିଏ କୋଚିଙ୍ଗ ଫୋଚିଂ କିଏ ଗେଲୁ କି ତୁଳସି କି ଅଲଗା ପିଲା କିଏ ନୋଉ ଆସନ୍ତୁ କି
ନାଇଁ।
ଆମ ଟା ଟିକେ ବୁଝିଦବୁ ଟିକେ ମୁଁ କରିବି।
ତୁ ଆସେ।
ହୁଁ ଆଉ ବୋଉ କୋଉଠି ଅଛି?
ବୋଉ କେତେ ଜଣେ କଳିଆ ହେଇଛି ମା ଘର ଗୋଟକୁ ଯାଇଥିବ କି ଖଉଡି ଘର ଗୋଟରେ କୁଆଡେ ଗୋଟେ ଯାଇଚି ଆଉ।
ଓ ଆଉ ତୁ ଇଆଡେ ବୁଲୁଚୁ ଆଉ।
ହୁଁ ଶୋଇଥିଲି ଉଠିକି ଆସିଲି।
ହୁଁ।
ହୁଁ।
ଆଉ ଡୁଡୁଲୁ ଆସୁନି?
କଣ?
ଡୁଡୁଲୁ ଆସୁନି?
ଡୁଡୁଲୁ ଆ ସେ ତା ରାତିରେ ସେ ତା କାମ ଡିଉଟି କରିକି ଆଉ।
ହୁଁ ସେ କୋଉଠି ଅଛି କି?
ସେ ପାର୍ଲର ରେ କାଁ ପାର୍ଲର ରେ ନାହିଁ କାଳିଆ ଦା ପାର୍ଲରେ।
ହଁ ତା ପାଖରେ ଅଛି।
ହୁଁ।
ହୁଁ କେତେବେଳେ ଯାଉଚି କେତେବେଳେ ଆସୁଚି
ସକାଳ ସତଟା ଆଠଟା ଯାଉଚି ଆଉ ରାତିରେ ଆସିଚି।
ଆଉ କେତେବେଳେ ଯାଉଚି କଲେଜ?
କଲେଜ ସେ ଯାଉନି ତା ଇଚ୍ଛା ହେଲେ ସେ ଯାଉଚି କେତେବେଳେ।
ଆଉ ଫାଇନ୍ ପଡୁନି?
ଫାଇନ୍ ପଡୁଥିବ ତାକୁ।
ଆଉ ଯୋଉ କୋଚିଂ ଯାଉନି କି?
କଁ ହେଲା?
କହିଲି ହେ କୋଚିଂ ଯାଉନି କି ତୁ ଯୋଉଠି ଯାଉଚୁ?
ନା ଆଛା ହଁ ସେ କରିଚି ଯେ ସେଇଟା ସେ କିନ୍ତୁ ଯାଉନି ସେ ସାରଙ୍କ ସହିତ କଥା ହେଇଯାଇଚି। ଆଉ ଗୁଡ଼ୁ ହେକା ନାଇଁ ସେ ସାରଙ୍କ ସହ କଥା ହେଇନି। ଗୁଡ ନାଇଟ୍ ସାର ଙ୍କ ସହିତ କଥା ହେଇଯାଇଚି ସେ ଯାଇଚି ବି ଥର ତିନିଥର ଯାଇଚି ଆଉ ସାର୍ ଙ୍କ ସହିତ କଥା ହେଇଯାଇଚି ବି।
ହୁଁ। ଆ ବୋଉ କୋଉଠି ଗୋଟେ କହିଥିଲା ଯିବାକୁ ତୁ ଯାଉନୁ କମ୍ପାଇ? ମଣିଆ ଦୋକାନ କଣ।
ଯେ ଯିବି କେନ୍ତି ଗାଡ଼ି ହାତର ନାହିଁ କେନ୍ତି ଯିବି ମ।
ତୁ ତ ଖାଲି କହୁଚୁ ଗାଡି କେତେବେଳେ କହୁନି ଯଉ ଖରା ହଉଚି ଏବେ ବର୍ଷା ଉଠେଇଚି ଯିବା କଥା ନା କରିକି ଆସିବୁ ହେରା ଆଉ। ପଡ଼ିିଥିବ କି? ମୋ ଦେହ ଖରାପ ହେଲା ତ ମୁଁ ଜାନଥିଲି ତୁ ଯାଇକି ତ କରିକି ଆଣିିବାରୁ ନା। କଟାକଟି ହେଇ ଆସିବ। ଆଉ ଥର ଏଇ ଜିନିଷ କରାହବ କି ପଇସା ଦେଇ ତ କରାହେଇଚି ନା। ତୁ ଯଦି କଟାକଟି ହେଇଯିବ ତୁ ଯାଇକି ଆଉଥରେ ଯାଇକି କରିକି ଆଣନ୍ତୁନି ନା। ତ ତୁ ଯାଉଚୁ ସେଇ ବାଟ ପଟେ।
ହଁ ଯିବି ଆଉ।
ହୁଁ ହୁଁ।
ହେଇ ଯୋଉ ଯିବି ହିଆଡେ ହିଆଡେ ଦେଖିଆ ଯୋଉ ଯିବି ଯାଇକି ଆସିବି ହାରି ଆଉ।
ହୁଁ ଆଉ ଦି ଦି ସହିତ କଥା ହେଇନୁ?
ହୁଁ ଦିଦି ସେଦିନ କଥା ହେଇନି ପରା।
ହୁଁ, ଆଉ ବାପା ଫୋନ କରୁଥିଲେ?
କଣ କହିଲ? ହଁ, ସକାଳ ବେଳେ ଉଠିଲି।
ଆଉ କାଳେ
କାଲି ବି କଲ୍ କରିଥିଲା?
ସନ୍ଧ୍ୟା ହେଲେ ବି ଫୋନ କରୁଛୁ ନା ବାପା କରିଥିଲେ?
ହୁଁ, ବାପା ଭଲ ବାପା ଭଲ ହଉଥିଲା।
ହୁଁ।
ତା ମୋବାଇଲ୍ ଟାକୁ କଣ ନେବି? ତା ମୋବାଇଲ୍ ଟା ଆ ମୋବାଇଲ୍ ଟା ପୁଣି ବି ଦଉନି ଆଉ
ହଁ, ସାଇଲେଣ୍ଟ ହେଇଯାଇଛି ମୁଁ ଜାଣିନି କାଇଁ।
ସାଇଲେଣ୍ଟ ନୁହେଁ ତ ଠିକ୍ କରିଦେଇଛ ନା ତ ଦେଇ ଦେଇଥିଲେ କିନ୍ତୁ ଯା ହେଲେ ଜଣା ପଡ଼ୁନି କେମିତି କଣ ବାପାଙ୍କ ଦ୍ଵାରା ତମେ ତ ଜାଣିଲଣି
ବାପା କହିଦେ ବଡ ଫୋନ୍ ଟେ ପଠାହବ ଆଉ।
ସେ ଯୋଉ ପାଖରେ ଯୋଉ ବିନାୟକ ନୁହେଁ କି ସେ କହଦେ ନା ସିଏ କହିଲେ ନା କହିଲେ ନା ଏଇଟା ମୋ ବାଲାଇଟ୍ ଟା ଚାଲୁନି
ଓହୋ।
ବଟମ ଟା ଠିକ୍ କରିଦବ।
ଏଇଟା ନହେଲେ ଆଉ ଗୋଟେ କିଣିକି ଆଣିବି ହାରି ଆଉ ବେକାର ହେଲା।
ହୁଁ, ଆଉ ଗୋଟେ ମୋବାଇଲ ନ ଆଣିଲେ ହବନି।
ହୁଁ, ହୁଁ ଆରେ ଆସନ୍ତୁ ଆଉ ଗୋଟେ କିଣିବା ଆଉ କଣ।
ହୁଁ।
ହଁ ଆଉ ବା ବୋଉ ସହିତ ବୋଉ ବାପା କଥା ହେଇଛନ୍ତି?
କଣ?
ମୁଁ କହିଲି ତୁ ବୋଉ କୁ ଫୋନ ଦେଇଥିଲୁ ବାପା ସହ କେ ବୋଉ କଥା ହେଇଛି?
ନାଇଁ ନାଇଁ ବୋଉ କାଲି ଯାଇଥିଲା କୁଆଡ଼େ ତ ମୋ କଥା ହେଇଛିି।
ହୁଁ, ହୁଁ। ଓ ଆଉ ବୋଉ ଆଉ କଣ ସନ୍ଧ୍ୟା ଆଳତୀ ଦେଇନି?
କଣ?
ମୁଁ କହିଲି ବୋଉ ଆଳତୀ ଦେଇନି କି ସନ୍ଧ୍ୟା ହେଲାନି?
ନାଇଁ, ନାଇଁ ବାହାରେ ବସିଛି ଦେଇନି।
ହୁଁ, ହୁଁ। ହଉ ଆଉ ଆଉ କଣ କରୁଛୁ ଏଠି ତ ବସିଛୁ ନା ଏଇନୁ ଯିବୁ ବୋଲି ନା।
ହୁଁ।
ଆଉ ତ ଗାଡ଼ି ନାଇଁ କେମିତି ଯିବୁ?
ଯିବି ଦେଖିକି କେମିତି କା ହାଟକୁ ତ ଯିବି।
ହୁଁ, ଆଉ ବଜାରରେ ଯିବୁ କହୁଥିଲୁ।
କଣ?
ମୁଁ କହିଲି ବଜାର ଯିବୁ ପରା କଣ ଖାଇବୁ?
ହାଟ କଣ ହେଇଥିବ ଦେଖିକି ଖାଇବି।
ହାଟରେ କଣ ବିକା ହଉଛି?
କଣ ଟେ ବିକା ଯାଉଥିବ ଖାଇବି ଆଉ କଣରେ।
ହୁଁ, ଏବେ ଦହିବରା ବିକା ହଉଛି?
ହୁଁ।
ଆଉ ସିଙ୍ଗଡ଼ା, ଚାଉମିନ୍?
ହୁଁ ଚାଛଡା
ହୁଁ। ଓହୋ ଆଉ କଣ କରୁଚ ମୋ ଦିଅ ତ ଭଲ ଅଛି ତୋ ଦିଅ?
ହଁ ମୋ ଦେହ ଭଲ ଅଛି।
ଆ ମୋଦେହ ଭଲ ଅଛି ମୁଁ ଏଇଠି ବସି ପରିୟ୍ଯା ତ ଆଉ ବସିକିନି ପଢୁଥିଲି। ଆଉ ଏ ତ ଦିଦି କହିଲା ଘରେ ପୁରୀ ଟଙ୍କାରି ଆଉ ବସ ଖାଇବା ମୁଁ କହିଲେ ହଁ ମୁଁ କରିଦଉଛି।
ହ ହୋ ଭଲ।
ହୁଁ।
ଗୋଡି ବାହାରେ ଆ ସ କଣ କରିବ ଯା ହାଟ କଣ ଟିକେ ଖାଇଦେଇକି ଆସିକି ବସିବି ଆଉ।
ହୁଁ ଆଚ୍ଛା ଚାଜ୍ କେତେ ହେଇଚି?
ଚାର୍ଜ ବି ହଉଚି କି ମୋବାଇଲରେ ଚାର୍ଜ ବି ସରିଯାଇଚି ସେ ବହୁତ ଭଲ କଥା ହଉଚି ଆଉ।
ହୁଁ ଆଉ ବେଟି ତ ଜୋ ସ ଫୁଲିଥିବ ନା
ହୁଁ।
ତାତି ଯାଉଚି ଫୋନ?
ହଁ।
ହୁଁ ହୁଁ। ମୋରତ ଏଇନା ଚାଜ୍ ବସିଦେଲେ ବହୁତ ଘଟ ଘଡିଲା ବର୍ଷା ହେଲା ଯେ। ବସେଇ ଦେଇକି ବାହାର କରିଦେଲେ।
ଘଡଘଡି ମାନେ କଣ ବର୍ଷା ପକେଇବ କି?
ହଁ ଘଡି ଘଡି ଏଇଠି ପକେଇଲା କିନ୍ତୁ ବସା ପକେଇଲା ନହି ଭାବିଲୁ ବ ର୍ଷା ପକେଇବା ଏଟି ବହୁତ ଘଡଘଡି ମାରିଲା ତାଜ୍ ବାହାର କରିଦେଲୁ ପୁରା।
ଓ ହୋ।
ହୁଁ ହୁଁ।
ହଁ।
ତ ତେ ଚଜ୍ କେତେ ଅଛି?
ମୋ ଚାର୍ଜ ଅଛି ଷାଠିଏ ନା ସତୁରି ଖଣ୍ଡେ ଅଛି।
ଅଛି ତ ଆଉ କଣ।
ହୁଁ କଉଦିନ ଆସିବ ତ? ତଥାପି କଉଦିନ ଆସିବ ତଥାପି?
ମୁଁ ଆସିବି ଜୁଲାଇ ପରା।
କଣ କହିଲ?
ଜୁଲାଇରେ ଆସିବି ଏକ ଦୁଇ ରେ ଆସିବି।
ହଇକଦ ମୁଁ କହିଲି ମୁଁ କହିଲି ଆର ଥର ଆର ଥର ଆଉ ଥର କୋଡିଏ ବେଳକୁ ଆସିଥିଲ ନା।
ମୁଁ ଆଉ ଜୁଲାଇ ହଁ ଜୁଲାଇ ଲାଷ୍ଟ ବେଳେ ଯାଇଥିଲି। ଏବେ ରଥଯାତ୍ରା ବି ଘରେ ଥିବି।
ହୁଁ
ହଁ ଆରଥର ନଥିଲି ମୁଁ ଯାଇଥିଲି ଦିଦି ସହିତ ବୁଲି ରଥଯାତ୍ରା ଯାଇକି ଭୁବନେଶ୍ଵର। ଗୋଟେ ଗାଁରେ ବୁଲିଯିବି।
ହୁଁ ଆଉଥର କୋଉଠି କି ଯାଇଥିଲ।
ଆଁ।
କୋଉଠି କି ଯାଇଥିଲ?
ଠାକୁରଙ୍କ ଠି ଯାଇଥିଲି ବାଟରେ ଥିଲେ ଯୋଉ ଗୋଟେ ହଷ୍ଟେଲ ତାଙ୍କ ଗାଁକୁ ଯାଇଥିଲି ବୁଲି।
ଅ ହ।
ସେ ଆଣ୍ଟି ହେବେ ମତେ କହିଲେ ଆସ ଆମ ଗାଁ ବୁଲି ଯିବ ମୁଁ କହିଲି ହଉ ଚାଲ ଯିବା ଆଉ ଯାଇଥିଲି। ସେଇ ତାଙ୍କ ଗାଁରେ ବୁଲିଲି।
ଓହ।
ବଢିଆ ଲାଗିଲା। ଆଉ ହେତୋବେଳେ ତ ଗାଁରେ ଥିଲି ମୋର ତ ମୋର ଯେତେବେଳେ ଫୋର୍ଥ ସେମିଷ୍ଟାର ଚାଲୁଥିଲା ସେଇଟା ତ ବୋଧେ ଖି ଯାଇଥିଲେି ଆଉ ତ ଯାଇନି ଆଉ। ଏବେ ଯିବି ଆଉ।
ହଁ।
ହଉ ରଖୁଛି।
ହଁ।